ମୁଁ
ଦୋକାନ ଯାଇନ କି।
ନା ଟିକେ ଦେହ ଟା ଭଲ ନାହିଁ ଦୋକାନ ଯାଇନି।
ଓହୋ ତୁମର ସେଠୀ କଣ କେମିତି ପାଗ ଦେଇଚି।
ଆଜି ପାଗ ଏପଟେ କାଉଁ ସେଇ ଭଲ ପାଗଟା ଟିକେ ଦେଇଚି ଆଉ।
ଆଉ ବଢିଆ ଆଉ ଏଇକାନେ ବୁଲିବ ଘର ଆଉ।
ରବର। ରଦ।
ଗୋଚିତ୍।
ଆଁ।
ମାନେ ଶନି ମଣ୍ଡପପାଖେ ତମେ ଏକାନା ଆଉ କିଏ ଅଛି?
ନାଁ ମୁଁ ଏକା।
ହୁଁ ହଉ ଦେଖିବା ମୁଁ ଆଉଟିକେ ଯାଉ ଜିମି ତମ ଆଡେ।
ଜିମି ଦେଖିଆ ଟିକିଏ ବୁଲାବୁଲି କରିକି ଆସିବି ଆଉ
ହଁ ଆସ,
ଆଉ ସକାଳୁ କଣ ଖିଆଖୁଇ ହେଲାଣି।
ସକାଳୁ ଖାଲିଟିକେ ବିସ୍କୁଟରୁ ଆଉ ରୁଟି ଆଉ ଚାହା ଖାଇଥିଲି ଆଉ
ଆଉ ବଢିଆ ଆଉ ଦେହ ଖରାପ ବୋଧେ ଦୋକାନ ଯାଇନ ବୋଧେ ଆଉ।
ହୁଁ ସେଇ ଟାଇମରେ ଗଲଣିହି ଦୋକାନ ତା ଫୋନ କରି ଭାଇ କହିଦେଲି।
ଓ ହୋ,
ଆ ତମେ ଏଇନା କୋଉଠି?
ମୁଁ ଛାତ ଉପରେ ବୁଲୁଛି ବଢିଆ ବଢିଆ କାଉଁଳିଆ ପାଗ ଦେଇଛି ବଢିଆ ପବନ ବି ଦଉଛି ଏଇଠି ଅଛି ଆ
ଆଉ ତ କାଉଁଳିଆପାଗ ଦେଇଛି।
ସେ ଯେ ଉପରେ ଅଛି ଆଉ।
ଓ ହୋ ଭଲ ରହୁଛି ଆଉ।
ପାଗ ଏପଟେ ସେଇଭଳିଆ ଦେଇଛି ଆଉ।
ଭଲ ଦେଇଚି।
ହୁଁ।
ଆଉ ଭଲ ଆଉ। ଆମ ଗୋଟେଇ ଜିନିଷ ଗଡ ତାକୁ ଦେଇଛି ବୁଲିବା ପାଇଁ ଇଚ୍ଛା ହୋଉଚି। ଚାଲ ଯୋଉଟା ଭୋଜିି କନେ ହୁଅନ୍ତା ନୁହଁ ନା।
ହୁଁ।
ଦେଖିବା ଆଉ କୋଉ ଦିନ ଗଟେ କରିବା ଦେଖିଆ।
ହଁ।
ଏଇଭଳିଆ ତ ଯା ଏଇଭଳିଆ ପାଗ ରହିବ ଆଉ ଭଲ ଲାଗିବ ସେର ଆଉ।
ହୁଁ।
ଏବେଡ କାଗର ରହି ନାଇଁ।
ଏବେ ତ ଏଇଭଳିଆ ପାଗ ରହିବ।
ହଁ ହଁ ଏଇଭଳିଆ ପାାଗରେ ଗେ ଭଲ ଭୋଜି ଟ କର ଆଉ।
ମେଘ ଦିନ ଆଇିଲ ଆଉ।
ହଁ ହଁ ଆସ୍ତେ ଆସ୍ତେ ମେଘ ଦିନ ଆଇଲା ଆଉ।
ଏବେ ନଈ ବଢିବ ଆଉ।
ଆରିି ପଣିିଲନା ଶିନି
ଆସିଥିଲା କମିଯଛି ଏବେ ମେଘ ହେଲେ ପୁଣି ଆସିବ।
ହଁ ହଁ। ଏ ପାଣିଇ ଆମ ପାଇଁ ବଢିଆ। ଆମେ ତ ଡେଲି ଯାଇି ନିଅନ୍ତି ଆଉ।
ହଁ ପାଣିରେ ଆସ ଏବେ ହାଲକା ହାଲକା ମଗଉଛି ଆଉ।
ହଁ ହଁ। ଆଜି କରରୁ ଯ ମ ହଉ ନା ହଉାଇ
ହଁ ଆଗରୁ ଏକଥର ମେଘ ହବ ତ ପାଣି ଆସିବ।
ହଁ ହଁ। ଏଇ କଣଇ ଆଉ ସେଳିଆ ଆଗ ଭଳିଆେ କଣ ହିଁ।
ସେ ଉପରମୁଣ୍ଡରେ ମେଘ ହବ ଆସିବ ନନେ ନାହିଁ।
ହଁ ପା ଆଗ ବେଳେ ମେଘ ହୁଏନି ଏତେବେଳକୁ ଗାଁରେ ଆସିକି ପାଣି ପସନ୍ତାଣି।
ହଁ।
ଆଉ ଗରିବ ଲୋକ ସେ କଣ କରିବା।
ଆଗଭଳିଆ ମେଘ ନାହଁ।
ଟୋଟାଲି ଆଗୁଣା ଟୋଟାଲି ମେଘ ନାହିଁ ଟିକେ ବି ନଈରେ କୋଉଦିନ ଗାଧେଇ ଥିଲ ନା ଗାଧେଇନ?
ନଈରେ ଏଇଥିରେ ଗାଧେଇଚି।
ଗାଧେଇ ଥିଲ।
ହଁ।
କୋଉଦିନ?
ଏଇ ଭିତରେ ଗାଧେଇଥିଲି ଆଉ।
ମୁଁ ଜିମି ଟିକେ ତୁମ ଆଡକୁ ନହେଲେ ନାଇରେ ଗାଧେଇବା।
ହୁଁ ଆସୁନୁ।
ତା ନିଜର ଫୋନ୍ ପେ ବିଯିଂ
ହଁ ଆସ। କିଛି ନାହିଁ ଆସ ଗାଧେଇ ଯିବ ଆଉ। ଆଉ ସେ ଇଏ ଆସିଥିବ ମୀରା
ଏବେ ଆସିନି ଯେ ସେ ଆସିନେ ଆମେ ଦିହେଁଙ୍କେ ଯିମୁ।
ହଁ ଆସ ନ ଧରିକି ଆସ।
ହୁଁ ହୁଁ ହେଲା ଏବେ ଆସି ଜୀବନୀ ଏବେ ଆସିବା ପାଇଁ। ଛଭରିବନି
ହଁ ସେ କହିଲେ କାଲି ତାଙ୍କୁ ଧରିକି ଆସ ଆଉ।
ହ ହଉ।
ସେଇ
ଆଉ ଆଜି ଇଣ୍ଡିଆ ଅଫଗାନିସ୍ତାନ ମ୍ୟାଚ ଅଛି ନା ନାହିଁ।
ଆଜି ମୁ ଦେଖିନି ଆଉ।
ଆଜି ନା ବୋନାଲ ଥିଲା ପା।
ଯେ ଥିବ
ହୁଁ ଆଜିିନା ଆଉ ଥିଲା ମେରମନରପଡୁନି।
ଜିଏଥିବ ଆଉ
ହ ହୋତି ତ ବ ନଉଛିଣ୍ଡିଆ ଆଷ୍ଟ
ହଁଅ ଖେଳନା କଣ ଖସ
ହଁ ଭାଇ ତମରେକେ ନେଟୱର୍କ ସ୍ଲୋ ହଉଛି। ବୁଝିଲ ନା
ନେଟୱାର୍କ ସ୍ଲୋ କେବେ ହଉଛି ନା ତ ନେଟୱର୍କ ଠିକ୍ ପାଉଛି।
ନା ଟି ଅବାଗିଆ ଟିକେ ଶୁଭିଲା।
ଓହୋ ତା ପାଇଶ କାଉଁଳେଇ ପାଣି ନେଟୱର୍କ ଏଇନା ପାଉନି।
ହୁଁ ସେରି ହଉଦି ହଁ ଆ ନେଟକ ପାଉଛି ଟିକେ ଟିକ ପାଉନି ଆଉ କଣ କରିବା
ଆଗରୁ ଆଗରୁ ତ ଇଣ୍ଡିଆ ଟିମ୍ ଖେଳିଥିଲେ ଏବେ ଆ ସେ ଟିମ୍ ନାହିଁ।
ନା ବା ବିରାଟ କୋହଲି ରୋହିତ ଶର୍ମା ଧୋନି ହଟିଗଲେ।
ସେ ତିନି ଜଣ ହଟିଲା ପରେ ଟିମ ଯାଇଛି ଆଉ।
ତାପରେ ମାନ୍ଦି ଗଲା ଡିମ୍ ଟା ଆଉ।
ଦି ହଜାର ତେଇଶିରେ ଷ୍ଟ୍ରଙ୍ଗ ଥିଲା ପରେ ତାପରେ ଦହଜାର ଚବିଶଠୁ ମନ୍ଦି ହେଇେଇଗଲା ଆଉ।
ହଁ ହଁ।
ସେଇଠୁ ମନ୍ଦି ଦେଇଗଲା।
ସେଇ ଟିମ ଟା ଦିନ ଭଲ ହେଇଥାନ୍ତା।
ହଁ ସେଇବା ସେମିତିଡ ହେଇତ ଖାଲି ଗୋଟେ ମ୍ୟାଚ ହେଲେ ଯୋଉ ଫାଇନାଲରେ ନ ହଉ ଜିତିଥିଲି।
ହେଲେ ଆଉ।
ମେନ୍ ଟା ହାରିଗଲେ ଫାଇନାଲା ଅଷ୍ଟ୍ରେଲିଆ ହଉଥିବ ଆଉ।
ହେଡ ଏକ ଆଡ଼ଦୋ ହେଡକୁ ଆଉଡିକ କିଠିଆ ବାଡିଦେଲେ।
ହଁ ଯେ ଜିତି ଯାଇଥାନ୍ତା ରେକର୍ଡ ଭାଙ୍ଗିଥାନ୍ତା ରୋହିତ ଶର୍ମା ସମିତିଙ୍କର
ହଁ ହଁ।
ତମର ସବୁ ଟିମ୍ ଜିତିି ଜିତି ଆସିଥିଲା ନା।
ହଁ ହଁ ଗୋ ନଥିଲା।
ନା ସବୁ ଜିତି ଆସିଲ ସେଠି
କଣ କରିବ ହାରିଗଲା ତ ଫାଇନାଲ ଟା ଆଉ।
ହାରି ଆମେ ଜିତୁଥିଲା।
ଆଉ ଗୋଟେ ଟି ଟ୍ବେଣ୍ଟି ୱର୍ଲ୍ଡ କପ୍ ଜିତିଲେ ଯୋଉ ପୁରା ବାଉଣ୍ଡି କରୁ ଟାଣିଆ ଲାଗି ଆସ
ହଁ ସେଟା ବି ସବୁ ଜିତିଥିଲା ହାରିିନଥିଲା।
ସେଇଟା ପୁରା ହାରି ଆମେ
ହଁ।
ସେଇ ମ୍ୟାଚ୍ ଦେଖିନି ପୁରା ହାଇଲାଇଟ ଆ ବଡେ ବଢିଆ ନାଗେଇ ମୁଁ ତା ଭିଡିଓ
ସେଇଟା ଭଲ ହେଇଚି ଡିଫେଣ୍ଡିଙ୍ଗ ଚାମ୍ପିୟନ ଆମ ଇଣ୍ଡିଆ ବା ଦିଥର ୱା କପ୍ ନେଇଗଲେଣି ସାଙ୍ଗ ସାଙ୍ଗେ।
ହଁ ହଁ। ନାଇଁ ଯୋଉଟା ବଢଆ ଖେଲିଛି ନା ସେଥିପାଇଁ ଭଲ ଲାଗେ ତାକୁ।
ପିଲା ଏଇନା ଷ୍ଟ୍ରଙ୍ଗ ପିଲା ସବୁ ଅଛନ୍ତି ମା ଥିଲେ ପିଟିବା ପାଇଁ।
ହଁ ହଁ।
ନହେଲେ ପିଟିବା ପାଇଁ ପିଲା ଅଛନ୍ତି, ଆଠ ନମ୍ବର ଥରେ ପିଟିବା ପାଇଁ ଅଛନ୍ତି ଆଉ।
ଏ ଇସାନ କିସନ୍ ନା କୌଭଳିଆ କରିଚି କହିଲୁ ବଢିଆ ଖେଳଛି ନା ନା
ଏତେ ଭଲ ଭ ହ ସମସ୍ତ ରୋଷ୍ଟ ମାରୁଛି।
ହଁ ହଁ।
ଟଠିକ ର କି ଏେ ଏ ଟିକେ ସପୋର୍ଟ କରିନାହାନ୍ତି।
ସିଏ ସମସ୍ତେ ହିଁ ଚିଡେଇ ଦେଇଛି ଇଏ କରିଦେଇଉଛି ଆଉ ତାକୁ କି ସପୋର୍ଟ କରିବ।
ସୁମନ ଗିଲ୍ପି। ଯାହାତୁ ଯାହା ହତୁ ଜିତିବ ଯୋଉ ଟିମ୍ ସହିତ ସେ ଟିମ୍ କୋଉ ମାନେ ଇଏ କରିବ।
ହଁ ଏଇଦିନ ଏଇଦିନ ଆମ ସୂର୍ଯ୍ୟବଂଶୀର ଯେମିତି ଅବାଗିଆ ହେଇଗଲା। ଝଗଡ଼ା। ତାେ ଆସିବା
ଇଡିଆ ଫାଇନାଲରୁ ପଳେଇଲା ବା।
ପଳେଇଛି ଫାଇନାଲକୁ।
ସେଇ ସେୟା ଅଛି ଟିମ୍।
ଓହୋ ତ ସୂର୍ଯ୍ୟବଂଶୀ ଖେଳିବ କି ନାହିଁ କେଜାଣି।
ହଁ ଖେଳିିବ ମ ପିଟି ତ ପାରୁନି।
କେତେ ବାଡେଇଲା ଫାଷ୍ଟ କେତେଟା ମ୍ୟାଚ ଖେଳିଲାଣି।
ସେଇ ଗୋଟେ ମାନେ ଏକୋଇଶି ନା ଗୋଟେରେ ଚଉଦ ଗୋଟେରେ ଏକୋଇଶି ଗୋଟେ କେତନା ଏମିତି ବାଡେଇଛି।
ଓହୋ।
ବାଡେଇ ପାରୁନି। ଏ ଓଡେପ୍ଲାନ ନୁହେଁ।
ହଁ।
ତାଙ୍କ ପିଟି ପିଲା ସବୁ ଅଛନ୍ତି ପିଲା ଋତୁରଜ ନାଇଡୁ ତିଲକ ବର୍ମା।
ସେମାନେତ ଖେଳିନାହାନ୍ତି ଏଥର।
ନା ସେମାନେ ଅଛନ୍ତି ନା ଟିମ୍ ଟା ଏପରି ସପୋର୍ଟ କରିଦଉଛନ୍ତି।
ହୁଁ ହୁଁ।
ସେ ଉଇକେଟ ଯିବାରୁ ବଞ୍ଚ ଯଉଛନ୍ତି ସେ ଜଗି ହଉଛନ୍ତି ନା। ମିକୁ ଘରେ ଆସି ଜଗି ଦଉଛନ୍ତି।
ଏତେ ପ୍ରେସର ପଡୁନି ଆଉ।
ପ୍ରେସର୍ ୟାଙ୍କ ଉପରେ ପଡ଼ୁନି। ନା ନା ୟାଙ୍କ ଉପରେ ବହୁତ ପ୍ରେସର୍ ପଡନ୍ତା।
ହଁ ହଁ ସେଇଦିନ ଆଗେ ସୂର୍ଯ୍ୟବଂଶୀ ଖଲି ଦେଲା ନା ସେ ପିଲାଟାକୁ
ଆଗେ ତାକୁ ମାନେ ସୂର୍ଯ୍ୟବଂଶୀ କୁ ସୋଦିଲେ।
ସୂର୍ଯ୍ୟବଂଶୀ ଚିଡି ଦେଲେ ବୋଲି ସିଏ ଗଲା।
ନା ଗୋଟେ କଣ କହିଥିଲା କି ସେ ପିଲା।
ହଁ ତାକୁଗୋଟେ କଣ ମାନେ ଏଇ ଅବେଗିଆ ରେ କଣ କହିଲା ଗୋଟେ।
ହଁ ହଁ।
ଦେଖେ ଗଲା ଆଉ?
ଓ ହୋ।
ଏଟା ଗୋଟେ ଆଏ ଏଇଯୋଉ ଶ୍ରୀଲଙ୍କା ଗୋଟେ ହାରିବ କଟିଯିବ।
ହଁ ହଁ ସେଇଟା କଟିଗଲେ ଭଲ।
ଆଫଗାନିସ୍ତାନ ସହିତ।
ଓହୋ ଶ୍ରୀଲଙ୍କାଟା ଖେଳି ପାରଲେନି ଆଉ କଣ କରିବା ଟିକେ ମାନ୍ଦିଆ ହେଇଯାଉଛି ପିଲା ଟା।
ଦେଖିବା ଏସିଆନ କପ ରେ କଣ ଖେଳିବ ନେଇଛନ୍ତି ସିଲେଟ କରିଛନ୍ତିତ।
ସିଲେଟକରିଛନ୍ତି ତାକୁ?
ହୁଁ।
ଏସା ଭଲ ଖେଳିଲ ଭଲ ହୁଅନ୍ତା ସେ ଦେଖିବା କଣ ଖେଳୁଛି ସେଇଟା ତା ଉପରେ ଡିପେଣ୍ଡ କରେ ଆମେ କହିନେ କଣ ହବକି।
ଓ ତାପରେ ଯା ଡିଫେଣ୍ଡ କରିବ ନା।
କିନ୍ତୁ ବଢିଆ ଖେଲଛି କିନ୍ତୁ ଯେତିକି ଛୁଆବେଳୁ ଖେଳିଲାଣି ବଢିଆ ଖେଳୁଛି ନୁହଁନା ଆସି
ହୁଁ ସେ ସତୁରି ଭାଗ ଷୋଳ ବର୍ଷରୁ ଖେଳିଥିଲା ଇଏ ପନ୍ଦର ବର୍ଷରୁ ଖେଳିଲା ଆଉ।
ମାଲେ ଖେଲଚି ଖେଳୁ ଆଗକୁ ଯାଉ।
ହଁ ଆଗକୁ
ଏଇଭଳିଆ ଖେଳିଲେ ଆମ ପାଇଁ ଭଲ ନା ଆଉ।
ହୁଁ।
ଏଭଲିଆ ଚାଲିଚି ଚାଲୁ ଆଉ ଆ ତମଆଡେ ଖେଲୁଚନା କ୍ରିକେଟ ଖେଳନାହାନ୍ତି ଆଇନା?
ହଁ ଛୁଆ କେତେଟା ଖେଳୁଛନ୍ତିତ।
ଆଜି ଗନେ ମୁଁ ଗୋଟେ ମ୍ୟାଚଟେ ପକେଇଦବା ଆଉ। ହଉ ତାନେ ଭାଇ ଆଁ ଠିକ୍ଅଛି।
ହୋଉ।